ଓ କଣ କରୁଥିଲ ଏବେ?
ଏବେ ଶୋଇଥିଲି ତ, ଉଠିକି ଘରଦ୍ୱାର ଓଳେଇକି, ଯାଉଥିଲି ଚାଟିକିଏ ପିଇବା ପାଇଁ
ହଁ ଠିକ ଟାଇମ ଆଉ ମୁଁ ବି ସେ ଭାବୁଥିଲି ଏନା ଚା ଟିକେ ପିଇବି ବୋଲି ଆଉ ଉଁ ହଁ ଆଜି କଣ ରବିବାରେ ସ୍ପେଶାଲ, ରବିବାର ସ୍ପେଶାଲ ଆଜି
ଏ ରବିବାରେ ହେଇଥିଲା ରୋଷେଇ ହେଇଥିଲା ସକାଳେ ପଖାଳ କରିଥିଲି, ମାଛଥିଲା ମାଛ ଭଜା, ଆଉ ଟିକେ ଶାଗ ଭଜା, ଆଉ ଟମାଟୋ ଆଳୁ ପୋଡା ହେଇଥିଲା।
ଆ ସେତିକି ତ, ପଖାଳକୁ ତ ସେତିକି ବେଷ୍ଟ, ମାଛ ଭଜା ଖାଲି କରକୁ ଖାଲି ଲେମ୍ବୁ ଟିକେ ହେଲା ଢ଼େରେ ଆଉ ମାଛଭଜା, ପଖାଳ ପରେ ଆଉ କିଛି ଦରକାର ହିଁ ନାହିଁ।
ହୁଁ, ତାପରେ ଗୋଟେ ସେ ଦିଟା ବେଳକୁ ପୁଅ ଖାଲି ଯୋଉ କଲିଜା କରାଟ ଯୋଉ ଚିକନର ଆସି ଆଣିଲା, ତାପରେ ତାକୁ ଟିକେ କଷିଦେଲି ଆଉ ଡାଲି ଟିକେ କରିଥିଲି, ସେ ତାର ଗରମ ଭାତ ଖାଇଦେଲା।
ହଁ, ମା ପୁଅ ତ ଦି ଜଣ ସେ ଖାଇଖୁଆ ଦେଇଥିବ, କାମ ସରିଥିବ ଆଉ
ରବିବାର ସିନା ଆମେ କହିବା। ଆ କରିବା କାମ କରିି କରି ଖାଇଲା ବେଳକୁ ନିଜ ପାଇଁ ବି ମାନେ ସେଟା ଖାଇବା ଇଣ୍ଟ
ଖାଇବା ମୁଁ ଆଉ ଖାଇଲିିନି ମୁଁ କହିଲି ହେ ମୁଁ ଖାଇବିନି ତୁ ତୋର ସେରା ଖା।
ହଁ ଆମେ ସବୁରେ ଅନ୍ୟ କି ଟିକେ କଲେ ଖାଇବାକୁ ଯେତିକି ଆଗ୍ରହ ନିଜେ କଲେ ହେରା ଆଉ ଖାଇବାର ଇଣ୍ଟ ଆଗ୍ରହ କମିଯିବ ଏ ବାସ୍ନା ଯୋଉ ହୁଁ। ଆଉ ମୁଁ ତ ଖାଲି ଏଇ କାମ କରି କରି କରି ଯୋଉ ରିପୋର୍ଟ ସେ ଫର୍ମ ସେ ଲେଖି ଲେଖି ମୋ ମୁଣ୍ଡ ଖରାପ ହଉଛି ମୁଁ କଣ କରିବି ମୋ ପାଇଁ ବାର ଥର ସବୁ କିଛି ଆଉ ମୋର ମନେ ପଡୁନି। ହଉ ଏଇ ଭିତରେ ବୁଝେ ହଁ କୁହ କୁହ କୁହ କିଛି ଆସୁବି ନା।
ମୁଁ ବହୁତ ଦିନ ଏକାଦଶୀ ଦଶମୀ କରୁଥିଲି ନା ନାଇଁ କେତେ ବର୍ଷ ଲାଗଣିି କହିଲ। ଆଁ ନାଇଁ ଛାଡିନି କିନ୍ତୁ ଏଇ ଯୋଉ ଏଇ ଏ ଯୋଉ ମାସଟାରେ ଯୋଉ ଗଲା ମୋର ମନେ ନାହି କୋଉ ଦିନ ଏକାଦଶୀ ଗଲା।
ହଁ ମୋ ଜାଣିବା ଭିତରେ ଏକାଦଶୀ ଟା ତମେ ପୁରା ମାନେ ଦାୟିତ୍ୱର ସହ କର ଆଁ ହାଁ। ଏମିତି ହୁଏ ଏଇ ମାସଟାରେ ଏତେ କାମ ଯେ ମୁଁ ବାର କୋଉ ଦିନ କଣ ମୋର କିଛି ମନେ ପଡୁନି। କୋଉ ଦିନ କି ବାର ତାରିଖ କିଛି ବି ମୋର ମନେ ପଡୁନି।
କାମ ବ୍ୟସ୍ତ ରହିଲେ ସେୟା ହବ ଆଉ।
ଆରେ ହେବ ଭା ରି ମନ ଦୁଃଖ ହେଲା ସେ ଦିନ ମୁଁ କହିଲି ଏବେ ମତେ ଯେତେବେଳେ ଆମ ବୋହୁ କହିଲା ଆଉ ମମି ତମେ କଣ ଖାଇଛ ମୁଁ କହିଲି ଭାତ ଖାଇଛି କହିଲା ଆଜିି ବା ହୋଇଛି ଏକାଦଶୀ ମୁଁ ହେ ମୋର ଆଉ ମନେ
ଏ ମନେ ନ ଥିଲେ କିଛି ନାଇଁ ଜାଣିକି କଣ କି କୋଉଟା ଭୁଲ କରରେ କିି ମନେ ନାହିଁ ଆଉ।
ହଁ।
ଆଉ କଣ ଖବର ସବୁ। ଆଉ ସେ ନା ଏ ଏବ ବର୍ଷ କାହିଁ ତମ ଗ୍ରୁପ ରେ ବୋଧେ ଭୋଜି ଫୋଜି କରି ନାଁ କି କଣ କାହିଁକି ଆଉ
କିଛି ହେଇନି ଏ ମେନ୍ ହଉଛି ଟାଇମ ଆମ ଯୋଉ କେତେ ଜଣ ବା ଇଏରେ ରହିଲେ ଟାଇମ ଆମକୁ ହଉନି ଆଉ।
ହଁ ନହେଲେ ତମ ଗ୍ରୁପ ଟାରେ ତମର ସବୁ ଭଲ ଏକତା ତମର ଖୁସି ବାସି ମୁଁ ଜାଣିଛି। ହଁ ହଁ ହଁ। ହୁଁ। ଗୀତା ସାଙ୍ଗେ କଥା ହଉଚି। ହୁଁ ହଁ। ମାମୁ ହାଡୁ ଆସିଲେ ତ ଜାଣିନାହାନ୍ତି ଆଚ୍ଛା ସେ ଜାଣିଛନ୍ତି କଥା ହଉଚି।
ହୁଁ।
ହୁଁ ସେ କି ସଂସ୍ଥା ଚା ଚାଲିଛି ଦୁନିଆ।
ଯାହା ଦେଖିବ ଯେତେ ସ୍ତ୍ରୀ ଲୋକ ସମସ୍ତଙ୍କ କାନରେ
ସବୁ ଏନଗେଜ ନୁହେଁ କି ସବୁ ଏନଗେଜେ ଆଉ କେହି ଆଉ ଘର କ
ସେଟା ଭଲ ଇଏ କରି ଚି ଯାହା ହଉ ଲୋକ ତ ହଉଚି
ଉପକୃତ ତାପରେ ବି ବି ସମୟ ଟାକୁ ବର୍ବାଦ କରିବା ଅପେକ୍ଷା ଏଇ
ହଁ ହଁ ହଁ ବା ଯାହା ଲୋକ ଙ୍କ ମନରେ ଉପକୃତ ହଉ ଗୋ ଭଲ ଇଏ ଗୋ
ହଁ କିଛି ଖରାପ ନୁହ।
ହଁ। କିଛି କଣ ହଁ ସମ୍ପର୍କ ବି ବହୁତ ଜାଗାରେ ଯୋଡି ହେଇଯାଉଛି।
ହଁ ଆମେ ସିନା ନୂଆ ନୂ ଆମେ ଟାଇମ ଦେଇ ାର ନା ନହେଲେ ତା ଭିତରେ ବହୁତ ଯୋଡ଼ି ହେଇଯାଉଛନ୍ତି।
ହୁଁ। ଆଉ ସେଇଥିପାଇଁ ମୁଁ କହିଲି ଯାହା ଆଉ ଗୋଟେ କୋଉ କୋଉ କିଏ ଶସ୍ତା ଗୋଟେ ଭଲ ତ ହଉଛି ଲୋକମାନାନଙ୍କୁ ଯାହା ହଉଛିି ପଇସା
ଆ ନିଶ୍ଚିନ୍ତ ଏଇଟା ଗୋଟେ ଖୁସି ନିଜ ରଜାରରେ ଗୋଟେ ଖୁସି।
ହୁଁ ହୁଁ ଓ ହୋ।
ଚାଲ ଗୋଟେ ଆମେ ମିଶିକି ସମସ୍ତେ ସବୁ କଥାବାର୍ତ୍ତା ହେଇକି ଗୋଟେ ବଡ ସଂସ୍ଥା ଚଲେଇବା। ସେ ସ ଗୋଟେ ଏମିତି ସଂସ୍ଥା ଚଲେଇବା ଯୋଉଟା ଜୀବନ ସାରା ଚାଲିବ।
ହଁ।
ହୁଁ।
ଏନଗେଜ ହେଇଯାଇଛ ତମର ଆଉ କଣ ଟେନସନ।
ନା ଆମ ଏନଗେଜ କଣ ମ ମର ଆଉ କ
ସ୍ପେଶାଲ ଯୋଉ ପ୍ରିୟ ଜିନିଷ ଟା ଦିନ ରାତିି ଘରା ଆଉ ଅଭାବ କି କ୍ଷୀର ଦହି ଚେନା ଖୋଜିବାର ଅଛି। ଆଉ ଆସିଥିଲେ ଯାହା ପଳେଇଲେଣି ବୋଧେ ଭୁବନେଶ୍ୱର। ନାଇଁ କି ପୁଅ ଆସିଥିଲେ ଯାହା ପଳେଇଲେନି।
ପୁଅ
ହୁଁ ଭୁବନେଶ୍ୱର ତା ପରେ ହୁଁ ହୁଁ। ପଳେଇଲେଣିି ବୋଧେ ନାଇଁ ଆହୋ।
ହଉ।
ଆଉ କଣ ଏମତି ଆଉ। ଆଉ କଣ ପ୍ଲାନିଂ ସବୁ କରି ଯିବାର କିଛି କୁଆଡି ଯିବାର ନାହିଁ ନା କୁଆଡେ ଯିବାର ଅଛି।
ଯିବାର ହଉଚି ଟିକେ ପୁରୀ ରଥଯାତ୍ରା ଯାଇଥାନ୍ତୁ।
ହୁଁ।
କଲ ଜନ କସଥିଲେ ତଲ କାର କରରେ ଏିତି
ହଁ ବରତା ଆରେ ଟ୍ରେନରେ ଯାଅ ଭଲ ଏଇ ରଥଯାତ୍ରା ଗହଳି ସିନା ଆମେ କହୁଛେ ଠାକୁରଙ୍କୁ ଏଠୁ ଯାଇକି ମୁଣ୍ଡିଆ ମାର। ଏଇ ଯୋଉ ଗହଳିରେ ଯିବ ଠାକୁରଙ୍କ ସିନା ରେ ଦେଖି ଯୋଉ ହୀନସ୍ତା ଦୁନିଆ ପ୍ରକାର ଦେହ ବା ଖରାପ କରିକି ଆସିବ ଗହଳିରେ ଜମା କୌଣସି ଯାନି ଯାତ୍ରା ଭଲ ଯେତିକି ଖରାପ ବି ସେତିକି। ହୁଁ ଭଲ ଯେତିକି ଖରାପ ବି ସେତିକି।
ହଁ ପୁଅ ପିଲା ଜେଦି ଯାଇ
ହଁ ଖାଲି ଦିନରେ ବରଂ ଯିବ ଜଗାଙ୍କୁ ଭଲରେ ଦର୍ଶନ କରିକି ଆସିବ। ତାଙ୍କ ମାଟି ଟା ଯଦି ତମେ ମାଡିଦବ କୋଟି ପୁଣ୍ୟ। ଦର୍ଶନ କରିବାରେ କଣ ଅଛି।
ହଁ।
ତାରା ତାରିଣୀ ଯାଇନ କେବେ?
ନାଇଁ ମୁଁ ମୂଳରୁ ଦେଖିନି କି ଜାଣିନି କି
ଏ ଯେମିତି ଆମର କପିଳେଶ୍ୱର ଯେମିତି ଆମର ଅଛି ପାହାଚ ଘାଟି ସେମିତି ଆଗରୁ ଥିଲା ତୀଖ ସେ ପାହାଚ ଏବେ କାଳେ ସେ ଏଠିକି ହେଇଗଲାଣି ଏମିତି କପିଳାସ ଭଳିଆ ବାଙ୍କ ମାନେ ଏମିତି ଗାଡି ଯାଉଛି ଉପରକୁ। ଯେତେବେଳେ ଆମେ ହାଇ ସ୍କୁଲ ରେ ପଢୁଥିଲୁ ଯାଇଥିଲୁ ଯେ ସ୍କୁଲ ଏକ୍ସସନ ରେ। ପାହାଚ ଚଢିକି ଯାଇଥିଲୁ ତାଙ୍କ ପାହାଚ ତୀଖା ଉଚା ଉଚା ପାହାଚ। ଏବେ ଉପରକୁ ଗଲାଣି ଖୋଲା ମନ୍ଦିର ଭଲ ସବୁ ଓଲେହିକି ତ ଯିବ ଯାଅ ବୁଲିକି ଆସିବ ସେପଟେ ତାରା ତାରିଣୀ ହେଇକିରି ବୁଲାବୁଲି କରିକି ଆମେ ଆସିଥିଲୁ। ମୁଁ ହେ କହୁ କଳାର କଥା ମୁଁ କହୁଛି। ହଁ ବୋଧେ। ବାୟାଳିଶ୍ ତେୟାଳିଶି ମସିହାର କଥା ମୁଁ କହୁଛି। କେତେ ପରିବର୍ତ୍ତନ ହେଇଯିବଣି ହୁଁ ହୁଁ। ଆଉ ଅଛି ବି ଭଲ ଭଲ ଜାଗା ସେପଟେ ଆହୁରି।
ସେଇ ଜଣେ ତାପରେ ଯିବା କି ମୁଁ କହିଲି ହଉ ଦେଖିଆ। ଆ ଯିବା ନହେଲେ ମୁଁ ତ ଦେଖିନି ଜାଣିନି ସେ ବିଷୟରେ।
ନାଇଁ ନାଇଁ ଭଲ ମନ୍ଦିର ଯାଅ ଦେଖ ସେ ମନ୍ଦିର ପୁରା ଭିତରେ ମାନେ ଯିବ ପଛ କରିକି ଆସିବନି ଆଉ। ସାମ୍ନା କରି କରି ବାହାରକୁ ବାହାରିବ ଠାକୁରଙ୍କୁ ପଛ କରିକି ଫେରିବନି। ନାଇଁ। ପୁରା ଅନ୍ଧାରୁଆ ଭିତରକୁ ଏବେ କେମିତି ହେଇଛି ମୁଁ ଆଉ ଜାଣିନି ସେତେବେଳର କଥା କହୁଛି। ପୁରା ଅନ୍ଧାରୁଆ ଭିତର କୁ ପଶିଲା ବେଳ କୁ ମନ୍ଦିର।
ହ।
ଋଷିକୂଲ୍ୟା ନଦୀ ତଳେ ଯାଉଛି ଉପରେ ତାର ତାରାଣୀ ମନ୍ଦିର ପାଖରେ।
ହୁଁ। ସେପଟେ ଯାଇନି।
ଆଉ ପୁରୀ ରଥଯାତ୍ରା କୁ ଲୋକ ଯାଉଛନ୍ତି କୋଟି କୋଟି ଲୋକ ଯାଉଛନ୍ତି ହେଲେ ଲାଭ କଣ ଏଇ ଗହଳି ଭିତରେ କିଏ ଯିବ। ତା ଭିତରେ ଦୁନିଆ ଦୁର୍ଘଟଣା। ଏଇଠୁ ଥାଇକି ମୁଣ୍ଡିଆ ମାରିଦବା ଏଇଠି ଥାଇକି ମୁଣ୍ଡିଆ ମାରିଦବା ବରଂ ଭଲ।
ହୁଁ।
ଆଉ ଆମର ତ କିନ୍ତୁ ଯେକୌଣସି ମନ୍ଦିର କୁ ଯାଅ ଖାଲି ଦିନ ଯିବ ଭଲରେ ଦର୍ଶନ।
ହଁଁ ହଁ ହଁ ଜାଗା ପର୍ବପର୍ବାଣୀ ନା ପର୍ବପର୍ବାଣୀ ନୁ ସବୁଠୁ ହଉଛି ଖାଲି ଦିନ ଭଲ।
ଖାଲି ଦିନରେ ଦର୍ଶନ କରିକି ଆସିବ ମନ ଖୁସିରେ ଟିକେ ବସିଲ। ବୁଲିଲ ବେଳାଭୂମିରେ ଟିକେ ବସିଲ ଅ ଖାଇଲ ପିଇଲ ବୁଲାବୁଲି। କଲ ଠାକୁରଙ୍କୁ ଦେଖିଲ ଆରାମରେ ଆସିଲ ଗହଳିରେ ଯିବ ଯେ ଏଇନା କୋଉଠି ଭଲରେ ଖାଇପାରିବ ସବୁଠି ଅପରିଷ୍କାର ସବୁଠି ଲୋକ। ଲୋକ ଗହଳି ଖାଇବା ଭଲ ନୁହଁ ରହିବା ଭଲ ନୁହଁ କୋଉଠି ଶାନ୍ତିରେ ଟିକେ ମାନେ ନିଃଶ୍ଵାସ ବି ମାରି ପାରିବନି ଯାଇକ ଲାଭ କଣ ଆ। ତଥାପି ଲୋକ ଯାଉଛନ୍ତି।
ହଁ ଲୋକ ଯାଉନାହାନ୍ତି ଲୋକ ବେଶୀ ଯାଉଛନ୍ତି ଆମର ବାହାରୁୁ ମାନେ ଯୋଉ।
ସବୁ ବହୁତ ବାହାରୁ ଆସୁଛନ୍ତି। ଅଁ ସେମାନେ ଦୂର ଲୋକ ତାଙ୍କର ଗୋଟେ ଧାରଣା ଆମ ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଧାରଣା ଯେ ବ ବଡ ଠାକୁର ଆମ ଭାରତର ତାଙ୍କର ଆମ ଅପେକ୍ଷା ଅଧିକ ଭକ୍ତି ମୁଁ ଦେଖୁଛି ଫରେନର ମାନଙ୍କର। ବହୁତ ଆସୁଛନ୍ତି ସେମାନେ ଆମ ଯୋଉଠିକି ଯିବ ଏ ଭୁବନେଶ୍ଵରରେ ଦିଲ୍ଲୀରେ ଯୋଉ ମନ୍ଦିର ଦେଖିବ ପ୍ରାୟ ଆମେ ଫରେନର ବହୁତ ଦେଖୁଛୁ ସବୁଠି ସେମାନଙ୍କର ତାଙ୍କ ସେଠି କିଛି ନାଇଁ। ମନ୍ଦିର ଠାକୁର ବାକୁର କିଛି ତାଙ୍କର ନାହିଁ କିନ୍ତୁ ସେମାନେ ଆମ ଓଡିଶାକୁ ବେଶୀ ଆସନ୍ତି ମନ୍ଦ ମନ୍ଦିର ଫନ୍ଦିର ବୁଲାବୁଲି କରିବା ପାଇଁ ସବୁ ଜାଗାରେ ଦେଖିବ ହଁ ଆସନ୍ତୁ। ତାଙ୍କର ଗୋଟେ ବି ଠାକୁରଙ୍କ ପ୍ରତି ବିଶ୍ଵାସ ଅଛି।
ହଁ ପ୍ରଥମ କଥା ହେଲା କି ଜଗନ୍ନାଥଙ୍କୁ ସମସ୍ତଙ୍କର ବିଶ୍ଵାସ।
ହଁ ଆଉ ସେଥିପାଇଁ ଆଉ ତାଙ୍କ ମନରେ ଦେଖିବ ତାଙ୍କର ଗୋଟେ ଖୁସି ରେ ସେମାନେ ଦର୍ଶନ କରନ୍ତି। ମୁହଁରେ ହସ ଦେଖି ମୁଁ ଦେଖିଛି ବହୁତ ଫରେନର ତାଙ୍କର ଖୁସିରେ ବୁଲାବୁଲି କରନ୍ତି।
ତ ତାଙ୍କର ମୌକା ଯୋଉ ପୁରୀରେ ଯୋଉ ପଣ୍ଡା ମାନେ ସବୁ ଅଛନ୍ତି, ଏଇଟା ତାଙ୍କର ମଉକା ଚନ୍ଦେଇବାରେ ସେମାନେ ଫରେନର ମାନଙ୍କଠୁ ସବୁ ପଇସା ନବାରେ ଠକିକି ମୁଣ୍ଡରେ ବେତ ବାଡ଼ି ଦେଇକି ଗୋଟେ ଲୁଟିବା ତାଙ୍କର ଅଭ୍ୟାସ ହେଇଗଲାଣି ଆଉ, ଠାକୁରଙ୍କ ନାଁରେ ଆଉ। ସିଏ ତ ଭ ଫରେନର କଣ ଜାଣିଛନ୍ତି, ଯାହା କହିଲେ ଦେ ପଇସା ତ ଅଭାବ ନାହିଁ ଦଉଛନ୍ତି ଆଉ ଉଁ, ଆଉ ରାତିରେ ରୋଷେଇ କଣ କରିବ?
ରାତି ସେ ଚିକେନ କଷା ଅଛି, ସେଇଆକୁ ଟିକେ ଭାବୁଛି ଟିକେ କରିଦେବି।
ସେଗୁଡା ଅଧିକ ଆଣିଥିଲା ନା, ସା
ଆଉ ତ ତାପରେ ଆଉ କଣ କ ଦି ଜଣ ଲୋକ କେତେ ଖାଇବ।
ଏମିତିରେ ବି ଆଇଁଷରେ ବି ମତେ ନିରାମି ବା ପ୍ରାୟ କିଛି ଭଲ ଲାଗେନି।
ଜମା ନୁ ଆଇଁଷ ଖିଆ ଲୋକଙ୍କୁ ଉଁ ଜମା ଭଲ ଲାଗିବନି, ଅନ୍ୟ ଜିନିଷ ଖାଇବା ପାଇଁ।
ଆଉଏଇ ଯୋଉ ଦାନ୍ତରେ ଲାଗୁଛି ବୋଲିକି ସେଇଥି ପାଇଁ ଖାଲି କଲିଜା କରାଟା ଧରିକି ଆଇଛି।
ହେଁ ହେଁ ହେଁ ହଁ ଠିକ ଠିକ ଯାହା କହିଲ।
ଚିକେନ ଖାଇ ସେ ଧରିକି ଆଇଛି କଲିଜା କରାଟ କହିଲା ହେଇଗୁରାକ ଖା, ମୁଁ କହିଲି କଲିଜାଗୁଡ଼ା ଖାଇବିନି, ସେ କୁତ୍ରା ମାଡିବ ମତେ।
ଅ କଲିଜା ଟା କଣ କରିବ ପିଆଜରେ ଖାଲି ତେଲରେ ତାକୁ ଭାଜି ଦବ ଯଦି ଖାଇହବ ନହେଲେ ନାହିଁ ଏଇଟା ଜମା ମିଶେଇକି କଷିଲେ ସେ ଗୋଟେ ଅଲଗା ସ୍ମେଲ ହୁଏ। ଆ ହଉ ହଁ ହଁ ହଉ ଆଉ କେତେବେଳେ କଥ କଥା ହେବା ମୁଁ ଟିକେ ରଖୁଛି, କାମ ଅଛି ଟିକେ ଆଉ, ହଁ ହଉ ହଉ।